ହ୍ୟାଲୋ।
ଲୋ।
କଣ କରୁଛନ୍ତି? କଣ କରୁଛନ୍ତି?
ମୁଁ ବସିଥିଲି ଆପଣ? ମୁଁ କଇଲି ମୁଁ ବସିଥିଲି ଆପଣ?
ମୁଁ ବି ବସିଛି।
ଆପଣଙ୍କ କଥାଟା ଟିକେ ସ୍ଲୋରେ ଶୁଭା ସ୍ଲୋରେ ଶୁଭୁଚି କଥା ଟା।
ମୁଁ କଇଲି ମୁଁ ବସିଚି।
ଆଉ
ହାଲୋ ଆପଣଙ୍କ ନେଟୱର୍କ ଇସୁ ହଉଚି। ହାଲୋ।
ମୁଁ କ
ନାଇଁ ନାଇଁ ଖାଇନି ଆପଣ ଖାଇସାରିଲେଣି? ଆପଣଙ୍କ ନେଟୱର୍କ ଇସୁ ହଉଚି।
ମୋ କଥା
ହାଲୋ। ଆପଣଙ୍କର ଟିକେ ନେଟୱାର୍କ ଇସ୍ୟୁ ହଉଚି କଟି ଯାଉଛି ଭଏସ୍। ହାଲୋ।
ହାଲୋ। ହ।
ହାଲୋ ହଁ କୁହନ୍ତୁ।
ସୁବିଲା ସୁବି ହାଲୋ। ହାଲୋ।